ହ୍ୟାଲୋ
କଣ କରୁଛୁ? ହ୍ୟାଲୋ
ହ୍ୟାଲୋ
ହୁଁ କଣ କରୁଛ?
ହୁଁ
ଆଉ ଖାଇସାରିଲୁନୁ? ଖାଇସାରିଲୁନୁ?
ହୁଁ
ଆଉ ଆଉ ଖାଇ ଶୋଇଲାଣି?
ମା
ଆଉ
ତ ଯାଇଁ ବୁଲିକି ଏଠି ରୋଲ କାଟୁଚି।
କଣ ଲଗେଇକି ଆଇଥିଲା? ହ୍ୟାଲୋ।
ହୁଁ।
କଣ ନଗେଇକି ଆଇଥିଲା?
ଆମର ଏଇ ଥିଲା ଆଜି ଭାତ ଆଉ ହେଇଛି କଣ ତରକାରୀ ହେଇଛି। ଆଉ ରୁଟି ବି ହେଇଛି ଯାହା ଇଛା ସେ ଖାଇପାରିବେ।
ଓହୋ ଆଜି ତାହେଲେ ତୋ ମନପସନ୍ଦ ଖାଇବା ହେଇ
ହୁଁ। ଆଉ ଆମ ଘରେ ଆଜି କଣ ଖାଇବା ହେଇଛି?
ଆମ ଘରେ ରୁଟି ହେଇଛି। ଆମ ଘରେ ରୁଟି ହେଇଛି। ସେ ଭାତ ହୋଇଛି। ଆଉ ହ୍ୟାଲୋ। ରୁଟି ହେଇଛି ଭାତ ହେଇଛି କାଙ୍କଡ଼ ତରକାରୀ ହେଇଛି। ସବୁ ହେଇଚି। ସବୁ ନ ହେଇଛି ଖାଇବା ପାଇଁ। ଆଉ ଯିଏ ଯାହା ଖୁସି ତାର ଖାଇବ।
ଓହୋ।
ଆଉ।
ହ ଆଉ ଖୁସି ଚୁଗୁଲି ଖାଇକି ଶୋଇଲେଣି? ଖୁସି ଚୁଗୁଲି ଖାଇକି ଶୋଇ ପଡ଼ିଲେ ନା?
ହଁ ଆଉ ତୋ ଶା ଶାଶୁ ଶଶୁର ଖାଇସାରି
ହଁ ହଁ ସେ ଖାଇସାରିଛନ୍ତି।
ଓହୋ ଆଉ କେକ କଣ ଏତେବେଳ ଆଙ୍କେ ଖାଇନାହାନ୍ତି।
କେକେ ଏଇ କଣ ଏଇ ଆସିଲେ ବୁଲି ବୁଲି କଣ ଖାଇବେ ଆଉ।
ଓହୋ ହ।
ସେଟା ବାବୁ ଲୋକଟା ଏଇଖୁଣା ଆସିଲେ ଏଇଖୁଣା ଖାଇବେ
ଓହୋ ଆଉ କାଲି ଭଡ଼ାକୁ ଯିବେ ନା?
ହଁ କାଲି ଭଡାକୁ ଯିବେ।
ହଁ ଆଉ ତୁ କମ୍ପୁଟର ଶିଖି ଯାଇ
ହଁ ଆଜି କମ୍ପ୍ୟୁଟର ଯାଇଥିଲି।
ଆଉ ଆସିଲୁ କେତେବେଳେ?
ଆଇଲି ପା ସାତୁଟାରେ ଆଇଲି ତତେ ବା ଫୋନ କରିଥିଲି।
ହଁ ଆଉ ପୁସି ଦେଇ ଫୋନ କରିଥିଲେ କି?
ହୁଁ ନା ସେ ଫୋନ କରିନାହାନ୍ତି ଆଉ ତାଙ୍କର ତ ନେଟୱାର୍କ ପାଉନି ଥରେ କଲ୍ କରିଥିଲେ କ ଟି ଗଲା ଆଉ କଥା ହେଇନୁ ପୁସିଦିଦି ସହିତ ଲିଜା ଦିଦି କଲ କରିବେ ରାତି ଦଶଟାରେ।
ଆଁ ହଁ।
ହୁଁ।
ଆଁ। ଆଉ ନାଲୋ ହେଇ ବାପା ଆସିଲେ ଏଇନା ଖାଇବେ। ଖାଇକି ଗଡ ପଡ ହୋଉଛନ୍ତି ଲାଇନ ଗାଁ ଲାଇନ ନାହିଁ। ଅଛି କିନ୍ତୁ ବି ପି ଏଲ ଲାଇନ୍ଟା ନାହିଁ। ଆଉ ଅନ୍ଧାର କିଟିକିଟି ମଶା ଯେ ଧିଶି ଦେଉଛନ୍ତି। ମଶା ଧୂପ ନାହିଁ ଯୋଉ ସରିଯାଇଚି। ଆ ତୁ ଶାନ୍ତିରେ କେମିତି ଟିକେ ଶୋଇବୁ। ଆଉ ସେଇନାକି ହେଇ ଆସିକି ଅପା ଘରେ ବସିଛି।
ଆଉ ଆଉ ହଉ। ଆଉ ଆମର ତାହେଲେ ଆମ ଘରେ ଗାଁ ରେ ଲାଇନ ନାହିଁ ଏଠି ବି ଲାଇନ୍ ନାହିଁ ଏଠି ବି ଲାଇନ କଟିଯାଇଛି।
ତମର ପା ଇନଭଟର? ହ୍ୟାଲୋ।
ଆଉ ହୁଁ।
ଆ ତମର ତ ଇନଭର୍ଟର ରେ ଚାଲୁଥିବ।
ହଁ ଆମର ଇନଭର୍ଟର ଅଛି ହେଲେ ରାତିରେ ଗରମ ହବ ଶୋଇବୁ କେମିତି?
ହୁଁ। ଆଉ ଏ ସମୁଦି ବୋଧେ ବଜାର ଫଜାର ଯାଆନ୍ତିନି ନା?
ନା।
ଆଉ କଣ କରୁଛନ୍ତି?
ହଁ
ଏଇନା କଣ କରୁଛନ୍ତି ସେ କାମ?
ସେ କଣ କିଛି କରିୁନାହାନ୍ତି ଏଇନୁ ଆସି ଶୋଇଛନ୍ତି ଉପର ରୁମରେ।
ଆ ତମେ ଚଳୁଚ କେମିତି ଏଇନାରେ?
ହ ଚଳୁଚୁ ଆମ ଘର ଭଡା ଘର ଭଡା ରେ ବି ଚଳୁଛୁ। ଆଉ ତ କିଛି କାମ କରୁନାହାନ୍ତି ତୋ ଜ୍ୱାଇଁ ଖାଲି ବସିକି ଖାଉଚି।
ଆଉ ସିଏ କଣ ଯାଉନାହାନ୍ତି ଗାଡ଼ି ଯୋଉ ନେଇକି?
ହ୍ୟାଲୋ।
ଆଉ ଗଲେ ଆଉ ଯାଉନାହାନ୍ତି?
ହଁ ଡର ଫର ମାଡୁଛି?
ହଁ ତାଙ୍କୁ ଡର ମାଡୁଛି ସେ ଗାଡି ଚଲେଇଲା ବେଳକୁ ଜର ପୁଡେଇଛି ସେଇଥି ପାଇଁ।
ଅ ହଁ। ଆଉ ଏ ଯୋଉ ରାତିରେ ଭାତ ଖାଆନ୍ତି ନା ସିଏ ରୁଟି ଖାଆନ୍ତି?
ରାତିରେ ସେ ଖାଆନ୍ତି ସେ ଖାଆନ୍ତି ଭାତ ଖାଆନ୍ତି ତାଙ୍କ ଇଚ୍ଛା ହେଲେ ରୁଟି ଖାଇବେ ନହେଲେ ଭାତ ଖାଇବେ?
ଆଉ ପୂଜା ବା ରହିଲା?
ସେ ଦେଢଶୁର ବା ଅଫିସ ରେ ଯିଏ ଚାକିରି କରିଥିଲେ ତ ଦେଢଶୁର ଅଫିସରେ ପୂଜା ତା ବାହା
ହୁଁ ତା ବାହାଘର ଠିକ ହେଇଗଲା ବାହାଘର ର ହବ ବୁଧବାର ଦିନ ହବ ଏଇ ବୁଧବାର ଦିନ।
ଆଉ ସେ ଅଫିସ ଆସୁଛି ନା?
ହୁଁ ତାର ବାହାଘର ହେବ ବୁଧବାର ଦିନ ସେ ସେ କାଲି ଆସିବ ସମସ୍ତଙ୍କୁ କହିବା ପାଇଁ। ଆମ ଘରେ କହିବ ତାଙ୍କ ଘରେ କହିବ? କିଏ ଯିବ କେ କେ କୁ ମତେ ଆସିକି କହିବ ଆମ ଘରେ ଆଉ କାହାକୁ କହିବ? ତ ସେଇଠି କହିବ ଯଦି ଚୁଡ଼ି ବାପାଙ୍କୁ କହିବ ହୁଁ।
ଅହ।
ମୁଁ ତ ଯିବି ଯାହା ବି ହେଲେ କାରଣ ଲିପି ଦିଧରିଆକୁ ସେ କହିଛି ମତେ ଆ ଆଗେ କହିଚି କି ବୁଲି ତୁ ଆସିବୁ ଯାହା ବି ହଉ।
ହୁଁ ଆଉ ଯିବ ତ ବାହାଘରରେ କଣ ଗିଫ୍ଟ ଫିଫ୍ଟ ଦବ ପଳେଇ ଆସିବ ଆଉ।
ମୁଁ ବବୁଲ୍ ଭାଇ ସହିତ ପଲେଇବି।
ହଁ।
ହୁଁ।
ଆଉ ତୋ ଶଶୁର ହେରିକା କେଇ ଯିବେନି।
ନା ମୋ ଶ୍ୱଶୁର ରିଅ ସେମାନେ ନା ଯାହା ଇଚ୍ଛା ହେଲେ କିଏ ଯିବେ ନହେଲେ ନାଇଁ।
ଓହୋ।
ହୁଁ। ହେଲେ ମୁଁ ଯାବି ହେଲେ ଯିବି ନା ଆଉ ସେ ମୋ ସାଙ୍ଗ ଟା ମୋ ସାଙ୍ଗ ଫାଙ୍ଗ ହେଇଛି। ନ କହିଲେ ନ କହିଲେ ପୁଣି ଖରାପ ହବ କଥାଟା।
ତୋ ଦେଡିଶ୍ୱର ତ ଯିବ ତମ ସମତେ ତ ଯିବେ।
ହଁ ଯାହା ବି ହେଲେ ସେ ଛୁଆଟା ତମୁକୁ ସିଏ ଡାକିବ ଆଉ ତୁମେ ଯିବ ନି ଗୋଟେ ମନେ କରିବ ସେ ସୁଖୁଟାକୁ କିନ୍ତୁ ଡାକିନି।
ଆଉ।
ଉପରେ ପଡିି କି ତୋ ଯୋଇଁ କହୁଚି ମୁଁ ଯିମି ତ ଘର ଟା କୁଆକିଆରେ କୁଆଖିଆ କୁଆଖିଆ ମାମୁଁ ଘର ପାଖାପାଖି।
ହୁଁ।
ତ ମୁଁ କହିବି ତା ସ୍ଵାମୀ ଘର ଟା କୋଉଠି ତାକୁ ପଚାରି କି ତତେ କହିବି ସେଇ ମାମୁଁ ଘର ପାଖାପଖି ହେଇଥିବ ମତେ ଲାଗୁଛି
ଆଁ।
ଚିତ୍ରକୂଟ ନା ଏମିତି କୋଉଠି କହିଥିଲା। ଚିତ୍ର କୁଟ ବା ଆଗ ଚି ଆଗେ ଚିତ୍ର କୁଟୁ ଦେଇକି ତାପରେ ବେତଡା ନୁହଁ।
ହଁ ଚିତ୍ରକୁଳୁ।
ସେଇତ ଆ ଚି ଚିତ୍ରକୁଳୁ।
ହୁଁ ତାପରେ ଯାଇକି ବେତନା। ବାରବାତୀ ଚିତ୍ରକୂଳୁ ତାପରେ ବେତନା।
ହୁଁ!
ଆଉ ହୁ ଏଇଆକୁ ମୁଁ କଇଲି ଦେଖିବା କଣ କରୁଚି? ଆଉ
ମୁଁ ଖାଇନି ଏ ପଯନ୍ତ। ହଁ ସେ କହିଛନ୍ତି ଦଶଟାରେ ଦଶଟାରେ କଲ୍ କରିବି।
ଆ ଏ ରୁଟି ଖାଇବୁ।
ରୁଟି ଖାଇବି ଆଉ କଣ ତରକାରୀ ହେଇଛି ଯାହା ହେଇଥିବ ଖାଇବି।
ଆଉ ତୁ ଜେଜେ ଶ୍ୱଶୁର ଜେଜେମା ଖାଆନ୍ତି ନା ଯୋଉ ରାତିରେ ଖାଇବେ।
ହଁ ସେ ହଁ ସେ ରାତିରେ ଖାଆନ୍ତି।
ହ୍ୟାଲୋ!
ହ୍ୟାଲୋ!
ହଁ!
ହୁଁ କହ।
ମୁଁ କହିଲି ପାଟି କରୁଚି ଘଁ ଘଁ ଶୁଭୁନି ହାଲୋ।
କ କ ଆଉ କେଇ ପାଟି କରୁନାହାନ୍ତି କହ। ହୁଁ।
ଆଉ ଟାଙ୍ଗି ପଟୁ ନେଲେ ଆଳଦମ୍ ସେ ବରା ତରକାରୀ କରି ଥିଲା ଆ ସିଏ କଣ ଖାଇଲା ନାଇଁ ଏରା ଆଳୁ ଟିକେ ଖାଇଦେଲା ତା ରୁଟି ଥୋଇ ଦେଇ ଶୋଇପଡ଼ିଲା ଆଉ ଖାଇଲା ନାଇଁ ମୁଁ କହିଲି ଖାଉନୁ କହିଲା ନା। ହେ ମତେ ମନ ହଉନି ଭଲ ଲାଗୁନି ତାରା ଶୋଇଲା ଆଲୋ ଖାଇଦେ ପେ ପେଟ କଁ ହୋଉଚି ତାର ତଳି ପେଟ ଟାଣୁଚି ପଖାଳ ଦିଟା ଖାଇଲେ ଯୋଉ କମିଯାନ୍ତାନି ନା। ଆଁ ଟୋଟାଲି ସେ ଖାଇବା ନା ଧରୁନି। ଖାଲି କହୁଚି ବିସ୍କୁଟ ଏ କୁଡ଼କୁଡ଼ି ମିକ୍ସଚର ଏଇଆ କୁ ଖାଇବ। ଦିନମାନ ସେ ସେଇଆକୁ ଖାଇ ରହୁଚି ଲୋ। ଜାଣିଚୁନା ବାପା କାଲି ଗୋଟେ ପଦିନ ନେଲା ଗୋଟେ ରାବିଡି କଣ ଦେଲା ଯୋଉ ହାଣ୍ଡି ବଲା ଆଣିଥିଲା ଚାଳିଶ ଟଙ୍କା ଦେଇ
ତାକୁ ଖାଲି ଖାଉଚି
ଆଉ କନ କରି ଖାଉଚି କଣ ଭାତ ଭାତ ଫାତ ବା କିଛି ଖାଉନି ଏଇ ଯୋଉ ଜଳଖିଆ ପତ୍ର ଏଇଆ କୁ ଖାଉଚି। ଆଉ ସେ ପେଟ ହବନିନା ସବୁବେଳେ କହୁଚି ସେଗୁଡ଼ା ଖାଇବି। ତଥାବି ବାପା କହିଲେ ଆମ୍ବ ଆମ୍ବ ଆଣିବି ରଖିକି ତତେ ଗୋଟୋ କା ଟିକି ଦମୁଁ ନଗେଇ ଖାଇଦବୁ କହୁଚି ନା
ହ
ନେହେଲେ କଦଳୀ ଆଣି ଚୁଡା ଦିଟା ନହେଲେ ଖା କଦଳୀ କିଣି ଆଣିବି ଚୁଡା ଚକୁଡି କି ନହଲେ ଖା ନା ମୁଁ ସେଗୁରା ଖାଇମିନି। ଆଉ ସେ ଖାଇବ କଣ ଏବେ ବାପା ସନ୍ଧ୍ୟାରେ ଯାଇଁକି ଫେର ବିସ୍କୁଟ୍ ପ୍ୟାକେଟ୍ ଆଣିକି ଇଁ ହେଇ ଥୋଇ ଡବାରେ ପୂରେଇନି ଥୋଇଚି ମୁଁ କହିନି ଦେଖେ କାଲି ପୁରେଇମି। ଦି ଦିନ ଯାଉନି ପକଟେ ବିସ୍କୁଟ
ସେ ଫେରେ ଖାଇବନି କଣ କହନି? ଏଯୋଉ ମେରିଗୋଲଡ ଖାଉନେଇ ଥିନି ଖାଉନେଇ ହାପି ହାପି ବଟର ବାଇଗି ପାର୍ଲେଜି ଏରା ଟପ୍ ବି ଖାଉଥିଲା ଆଗେ ଆଉ ଏବେ ବି ଟପ୍ ଖାଉନି।